ତ ଆପଣ ମନୋରଞ୍ଜନ ଭାଇ କହୁଛନ୍ତି ତାହେଲେ।
ଆଜ୍ଞା।
ଆଚ୍ଛା କୁହନ୍ତୁ?
କଣ କରୁଛନ୍ତି ଆପଣ?
ତ ମୁଁ ତ ଏବେ ସାଙ୍ଗମାନଙ୍କ ସହ ବୁଲାବୁଲି କରିକି ଏବେ ଜଷ୍ଟ ଆସି ପହଞ୍ଚିଲି। ହଁ କୁହନ୍ତୁ ଆପଣ ବିଷୟରେ ଆପଣ କଣ କରୁଛନ୍ତି?
ମୁଁ ଏବେ ବି ସେଇ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିକି ଆସିକି ଘରେ ପହଞ୍ଚିଲି, ଆ ମୁଁ ଏଠି ଏଇ ବସିଚି ବର୍ତ୍ତମାନ ଆପଣ କଣ କରୁଚନ୍ତି?
ତ ମୁଁ ଏବେ ସାଙ୍ଗ ମାନଙ୍କୁ ବୁଲାବୁଲି କରିକି କିଛି ଖାଇବା ନେଇକି ଆସିଛି। ତ ତାକୁ ଏବେ ଖାଇବାକୁ ବସିଥିଲି ସେତ ତା ପୂର୍ବରୁ ମୁଁ ଭାବିଲି ଟିକେ କଲଟା କରିଦେଲେ ହେବ କାରିଆ ଆପରୁ ତ କଲଟା କଲେ ଆପଣଙ୍କ କଲଟା ଉଠେଇଲେ ଆଉ।
ଆପଣ ଭଲ ଅଛନ୍ତି?
ଆଜ୍ଞା, ମୁଁ ବି ଭଲ ଅଛି। ଆପଣ କୁହନ୍ତୁ ଆପଣ କେମିତି ଅଛନ୍ତି?
ମୁଁ ବୋହୁତ ଭଲ ଅଛି। ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା, ଆଜ୍ଞା। ମୋ ଦେହ ବୋହୁତ ଭଲ ଅଛି। ଆପଣ ଆପଣ କଣ ଆପଣଙ୍କ ବିଷୟରେ କୁହନ୍ତୁ?
ହଁ ମୁଁ ମୋ ଦେହ ବି ବହୁତ ଭଲ ଅଛି। ଆପଣ କୋଉ ଯାଏ ପଢିଛନ୍ତି?
ମୁଁ ତ ଏବେ ପ୍ଲସ ଟୁ ଏକ୍ଜାମ ଦେଇଥିଲି। ପ୍ଲସ ଟୁ ଏକ୍ଜାମ ରେଜଲ୍ଟ ବାହାରିକି ଏବେ ପ୍ଲସ ଥ୍ରୀ ପାଇଁ ପକେଇଥିଲି ପ୍ଲସ୍ ଥ୍ରୀ ଯେହେତୁ ମୋର ବାଲେଶ୍ଵର ଆସିଛି ତ ସେଟି ଆଡମିସନ କରିଦେଇଛି ଆଉ।
ଆଜ୍ଞା ମୋର ଏବେ ଦଶମ ସରିଲା।
ଆଚ୍ଛା, ଆଚ୍ଛା।
ଆପଣ ଖାଇଲେଣି?
ଆଜ୍ଞା। ଆଜ୍ଞା ଖାଇସାରିଲିଣି।
ଆପଣ ଗୋଟେ କାମ କରୁନାନ୍ତି ଆସନ୍ତୁ ବୁଲିବାକୁ ଯିବା କଆଡେ ଗୋଟେ?
କୁଆଡେ଼ ଯିବା କହୁନାହାନ୍ତି ଆପଣ କୁହନ୍ତୁ ଆପଣଙ୍କ ଇଚ୍ଛା କଉଠି ଅଛି କୋଠି ଯିବାକୁ?
ମୋ ଇଚ୍ଛା ଅଛି ବୃନ୍ଦାବନ ଆଉ କାଶୀ ପାରଣାସୀ, ଏଇଭଳିଆ ଜାଗାକୁ ବୁଲିବାକୁ ଯିବା ପାଇଁ।
ଆଚ୍ଛା, ଆଚ୍ଛା ମୁଁ ତ ବୃନ୍ଦାବନ ଯାଇକି ବୁଲିକି ଆସିଛି। ତ ସେଠାକାର ଜାଗା ତ ବୋହୁତ ବଢିଆ ବୋହୁତ ଭଲ। ତ ଆପଣ ଯଦି ଇଚ୍ଛୁକ ଅଛନ୍ତି ପର ବର୍ଷ କେବେ ମିଶିକି ଯିବାକୁ ଆମେ ପ୍ଲାନିଂ କରିବା ଆଉ।
ଆଜ୍ଞା ଆଗାମୀ ବର୍ଷ ଆମେ ମିଶିକି ଯିବାହାରି। ବୋହୁତ ଭଲ ଜାଗା ଆପଣ କହୁ ନାହାନ୍ତି।
ଆଜ୍ଞା।
ଆପଣ କେତେଟା ଜାଗା ବୁଲିଛନ୍ତି?
ମୁଁ ଚାରିଟା କି ପାଞ୍ଚଟା ଯାଗା ଏମିତି ବୁଲାବୁଲି କରିଛି।
ବୋଲି
ମୁଁ ଚାରିଟା କି ପାଞ୍ଚଟା ଜାଗା ଏମିତି ବୁଲାବୁଲି କରିବାକୁ ଯାଇଛି ଉ।
ଆଜ୍ଞା ବା ବ୍ରିନ୍ଦାବନଟା ଜାଗା ମତେ ଧାର୍ମ
ହାଲୋ।
ମତେ ଏଇ ଧାର୍ମିକ ଜାଗା ମାନଙ୍କୁ ବୁଲିଆକୁ ଯିବାକୁ ଭଲ ଲାଗେ। ଆମେ ବୁଲିକି ଆସିଛୁ ବୃନ୍ଦାବନ। ଆପଣଙ୍କ ଏକ୍ସ ଆପଣଙ୍କର କିଛି ଅନୁଭୂତି କୁହନ୍ତୁ
ଅନୁଭୂତି କଣ ଭାଇ ଯାଇଥିଲି ଏମିତିଆ ବୁଲିବାକୁ ଭଲ ଜାଗା ଟା ଥିଲା। ତ ସେ ଜାଗାର ବହୁତୁ ଯେତେବେଳେ ଆମେ ପ୍ରଥମ ଯେ ଟ୍ରେନରେ ବସିଲୁ ତ କିଛି ନୂଆ ନୂଆ ଅନୁଭୂତି ହଉଥିଲା ନୂଆ ଜାଗା ବୁଲିଆକୁ ଯିବୁ ତ ପ୍ରଥମେ ଆ ଆମେ ରାଧାଙ୍କ ଜନ୍ମସ୍ଥାନ ସେଠି ଯାକ ଆମେ ଗଲୁ ସେଠିରେ ପହଞ୍ଚିକି ଆମେ
ଠିକ୍ ଅଛନ୍ତି ଆପ ଆପଣ କିଛି ଅନୁଭୂତି
କଉ ଜାଗ? ହାଲୋ। ହାଲୋ। ହାଲୋ। ହେଲୋ।